ହାଏ, ସୁନ୍ଦରୀ କେମିତି ଅ
ଭଲ ଅଛି, ତମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି, ଆରେ ତମେ କଣ ଏତେ ମୋଟା ହେଇଗଲଣି?
ମୋଟା ହେଇଗଲିଣି ନା?
ହଁ ଅଁ
କଣ କରିବି ସେଇ କଥା ଭାବୁଛି, କେମିତି ପତଳା ହେବି କହିଲ? ଟାସ ଦେଖିକି ମତେ କଲ ନା ସତ କହିବ?
ଅ ହଁ ମୁଁ ଷ୍ଟାଟସ ଦେଖୁଛି। ତମେ ଇନଷ୍ଟାଗ୍ରାମ ରେ ବି ପୋଷ୍ଟ କରିକି ଦେଖିଥିଲି।
ହଁ ପରା, ମୁଁ କଣ କରିବି କହିଲ ଏତେ ମୋଟା ହେଇଗଲିଣି ସମସ୍ତେ କହୁଛନ୍ତି। ଝିଅ ଛୁଆ ବେଶୀ ମୋଟା ହବା ଟା ଭଲ ନୁହଁ କଣ କରିବି?
ଆରେ ତମେ ଗୋଟେ କାମ କର, ତମେ ପ୍ରତିଦିନ ସକାଳୁ ଉଠି କିଛି ଟାଇମ ବ୍ୟାୟାମ କରୁନା?
ଚେଷ୍ଟା କରୁଛି ଶୀଘ୍ର ଉଠିବା ପାଇଁ, କିନ୍ତୁ ଉଠି ପାରୁନି ନିହାତି ଦଶଟା ହେଇଯାଉଛି ଉଠିବା ପାଇଁ
ନାଇଁ ଚେଷ୍ଟା କରିବୁ ନା
ହଁ ପୁରା ବହୁତ ମାନେ, ବହୁତ ମୋଟା ହେଇଗଲିଣି, କଣ କରିବି, କଣ ଖାଇବି? କିଛି ବୁଝିପାରୁନି।
ହୁଁ ଖାଇବା ପିଇବା ତ ଏକା ଥରେ କମିଦେଲେ ହେବନି ନା, ତାକୁ ଧୀରେ ଧୀରେ କରିକି କମେଇଲେ ଠିକ ହବ, ଦେହଟା ବି ସୁସ୍ଥ ରହିବ
ଠିକ କଥା କହିଲେ ସାଙ୍ଗ, ହେଲେ କଣ କରିବି? ରାତିରେ ଏମିତି ମୋବାଇଲ ଦେ ଦେଖ ଶ ବାରଟା ଗୋଟେ ହେଇଯାଉଛି ତାପରେ ମୁଁ ବି ଶୁଣୁଛି ରାତି ସାରା ମାନେ ବେଶୀ ଲେଟ ରେ ଶୋଇଲେ ବି କଆଡେ ବହୁତ ଶୀଘ୍ର ମାନେ ୱଟ ଗେନ୍ ହେଇଯାଏ ମାନେ ବହୁତ ମୋଟା ହେଇଯାନ୍ତି ଆଉ ଲେଟ ଯାଇ ଶୋଇଲେ ବି ମୋଟା ହେଇଯାଆନ୍ତି ମୁଁ ଧୀରେ ଧୀରେ ମତେ ଲାଗୁଛି ମୁଁ ପୁରା ଏକଦମ ମୋଟା ହେଇଯିବି ପଚାଶ ରୁ କୁଇଣ୍ଟାଲ ହବା ବସିଲେଣି ମତେ ଯାହା ଲାଗିଲାଣି
ଆରେ ତମେ ମତେ କହିଲ ତମେ ରାତିରେ ଖାଇବାରେ କଣ ଖାଉଛ?
ମୁଁ ତ ଭାତ ହିଁ ଖାଉଛି।
ନାଇଁ ରାତିରେ ଭାତ ଖାଇବନି ଭାତ ଖାଇଲେ ଭାତ ଟା କଣ କହିଲ ହେବି ଜିନିଷ କି ତ ତମେ ଯେ କ ହାଲକା ଖାଇବ ରାତିରେ ହାଲକା ଜିନିଷ ଖାଇବ ରୁଟି ଖାଉ ନା
ମତେ ରୁଟି ଖାଇଲା ବି ଭଲ ଲାଗୁନି ମାନେ ରୁଟି ଟା ମାନେ ମୁଁ କଣ କରୁଛି ଜାଣିଛ ସକାଳୁ ମୋ ଖାଇବା ରୁଟିନ ତମକୁ ପହଞ୍ଚିଯିବ। ଦଶଟାରେ ଉଠୁଛି ଉଠିକି କଣ କରୁଛି ନା ପୁରା ଯୋଉ ଆମର ବଏଲ ଏଗ ଖାଇ ଦଉଛି ତା ସହିତ ହଉଛି ବ୍ରେଡ ଚପ୍ ଖାଉଛି। ତା ସହିତ ବରା ସିଙ୍ଗଡା ପୁରୀ ତରକାରୀ ବହୁତ ଖାଇଦଉଛି।
ଦେଖ ତମେ ତ ସବୁ ସେଇ ଜିନିଷ ହିଁ ଖାଉଛ ନା ଯୋଉଟା କି ମାନେ କେବେ ୱେଟ ଲସ୍ ହେବନି ଓଜନ କେବେ କମିବନି ତମେ ଯୋଉ ଜିନିଷ ଖାଉଛ ନା ଓଜନ ବଢିବ ତା ସହିତ ତମ ଦେହ ବି ଖରାପ ହେଇଯିବ ତମକୁ ଏବେ ସିନା କିଛି ଜଣା ପଡୁନି କି ଦେହ ମାନେ କିଛି ରୋଗ ଆସିନି କି ତମେ ଭାବିବ ହଁ କିଛି ତ ରୋଗ ହଉନି ମୁଁ ଖାଇଦେବି କିନ୍ତୁ ତମର ବୟସ ହେଲା ବେଳେ ନା ସେ ସବୁ ଗୋଟେ ଗୋଟେ କରିକି ବାହାରିବ। ତେଣୁ କରି ତମେ ଆଜିଠାରୁ ତମ ନିଜ ଦେହ ଟାକୁ ତମେ ଆଜିଠାରୁ ଜଗ ବୁଝିଲ
କଥା କହିଲେ ସାଙ୍ଗ କାହିଁକି ନା ମୁଁ ଦିପରେ ବି ସେମିତି ଭାତ ତ ବହୁତ ଭାତ ସହିତ ବହୁତ ମାଛ ମାଛ ମାନେ ଯୋଉଟା ସବୁ ଫ୍ୟାଟ ମାନେ ଆମର ଯୋଉ ରୋହି ମାଛ ତେଲିଆ ମାଛ ଯୋଉ ସବୁ ଟା ବେଳେ ହେଲା ଇଏ ହେଲା ସେଗୁଡାକ ପୁରା କଂସ ଫସ ଖାଇଦଉଛି ପୁଣି ଇଭିନିଂ ହେଲା ବେଳକୁ ପଳଉଛି ମାର୍କେଟ ପିଜଜା ତାପରେ ସେ ଯୋଉ ଚୁପ୍ ଚାଟ ବର୍ଗର ଏଗୁଡା ସବୁ ଖାଇ ଦଉଛି ଆଉ ଚକୋଲେଟ ତ ମୁଁ ଅରହ ଖାଉଛି ଛାଡି ପାରୁନି କଣ କରିବି ମତେ ଜମା ବି ଭଲ ଲାଗୁନି
ନାଇଁ ଶୁଣ ତମେ ବଡ ପିଲା ହେଲାଣି ତମେ କଣ ଛୋଟ ପିଲା ହେଇକି ଅଛ ତମକୁ ବୁଝେଇବାକୁ ପଡିବ କି ତମେ ବଡ ପିଲା ହେଲଣି ତମେ କାଲି ସକାଳେ ତମର ସାନ ଭାଇ ଭଉଣୀ ତାଙ୍କୁ ତମେ ବୁଝେଇବା କଥା ନା ତ ତମେ ନିଜେ ବୁଝ ସେ ଖାଇବାକୁ ଖାଇବା ତ ଟୋଟାଲ ବନ୍ଦ କରି ପାରିବନି ତ ଧୀରେ ଧୀରେ କରିକି ବନ୍ଦ କର ଏତି ଟୋଟାଲ ବନ୍ଦ କରିବାକୁ କୁହାଯାଉନି ତମକୁ ଧୀରେ ଧୀରେ କରିକି ବନ୍ଦ କର
କିନ୍ତୁ ମୁଁ ଥରେ ଚେଷ୍ଟା କରିଥିଲି ଶୀଘ୍ର ଉଠିକି ଏକ୍ସରସାଇଜ କରିବା ପାଇଁ। ଥରେ ହି ଏକ୍ସରସାଇଜ କଲି ମତେ ଏତେ ଥକା ଲାଗିଲା ମୁଁ ସେ ଏକ୍ସରସାଇଜ କରୁ କରୁ ଶୋଇପଡ଼ିଲି।
ହୁଁ ହୁଁ ହୁଁ ପ୍ରଭୁ ତମ କଥା ଶୁଣିକି ମତେ ହସ ଲାଗୁଛି ମୁଁ କଣ ତମ କହିବି।
ହଁ ସମସ୍ତେ ପାଟି କରୁଛନ୍ତି କିଛି ଝିଅ ଛୁଆ ଏଇନା ବହୁତ ସାରା ପ୍ରୋବ୍ଲେମ ହଉଛି। ତୁ ମୋଟା ହବା କଥା ନୁହଁ ଏଟା କରିବା କଥା ନୁହଁ ମୁଁ ବି ମାନୁଛି ସେ ସବୁ ଭଲ ନୁହଁ ଆଉ ଜାଣି ସେପାଣି ତ ମୁଁ ଜମା ବି ପିଉନି ଅହ ରହ ଖାଲି କୋଲଡ୍ରିଙ୍କସ ପିଉଛି।
ଆଉ ସେଥିପାଇଁ ଆଉ। ଆନ୍ତର୍ଜାତୀୟ ଯୋଗ ଦିବସ ସେଥିପାଇଁ। ଜୁନ ଏକୋଇଶି ତାରିଖ କୁ ପାଳନ କରାଯାଉଛି କହିଲା ଭଳିଆ ସାରା ବିଶ୍ଵରେ। ତ ତମେ ଏତେ ପଢିଛ ଏତେ ଜାଣିଛ ତଥାପି ତମେ।
କାହିଁକି ନା ଏଇନା ସ୍କୁଲ କଲେଜ ଛୁଟି ଅଛି ନା ବିଶ୍ୱାସ କରିବନି ତିନି ମାସ ହେଲା ମୁଁ ଖାଇକି ଏତେ ମୋଟା ହେଇଗଲି ମୋ ଡ୍ରେସ ବି ମତେ କିଛି ହଉନି। ସାଙ୍ଗ ମାନେ ସମସ୍ତେ କହୁଛନ୍ତି ତୁ ଚେହେରା କମା ଭଲ ଲାଗୁନି। ମୁଁ କଣ କରିବି ଯେ ଆଗରୁ ମୁଁ ଏକସରସାଇଜ କରୁଥି ଥିଲି ଆଗରୁ ମୁଁ ଦିନ ପାଞ୍ଚଟା ମାନେ ଭୋର ପାଞ୍ଚଟା ହବ୍ ଉଠେ ଆଗେ ଗୋଟେ ମାନେ ଅ ମାନେ କିଛି ଖାଇନଥିବି ଖାଲି ପେଟରେ ଗୋଟେ ଗ୍ଲାସ ପାଣି ପିଏ ତାପରେ ବ୍ୟାୟାମ କରେ। ସାଇକ୍ଲିଙ୍ଗ କରେ। ତାପରେ କଣ କରେ ନା ମାନେ ପୁଷ୍ଟିକର ଖାଦ୍ୟ ଘରେ ଥିଲା ଖାଦ୍ୟ ଚୁଡା କଦଳୀ। ତାପରେ ନହେଲେ। ଗୋଟେ ରୁଟି ଭଜା ଖାଏ ଖାଇକି ଟିକେ ପାଠ ପଢେ। ଗାଧେଇ ସାରିକି କ ପଖାଳ ହଉ ନହେଲେ ଏମିତି ରୁଟି ଭଜା ଖାଇକି କଲେଜ ପଳାଏ କଲେଜରୁ ଆସିକି ଭାତ ଖାଇବ ଆଗରୁ ବାହାର ଜିନିଷ କିଛି ବି ଖାଉନଥିଲି କିନ୍ତୁ ଏଇନା ଆମର ଖାଇବାର ରୁ ପୁରା ଚେଞ୍ଜ ମାନେ ଯେମିତି କିି।
କଥା ମାନ ତମେ ସକାଳୁ ଉଠିକି ଯୋଗ କର ଯାହା ଦ୍ଵାରା କି ସ ଶରୀର ତମର ସୁସ୍ଥ ରହି ହଁ ମନ ମଧ୍ୟ ଶାନ୍ତି ରହିବ ତମେ କର କରିକି ଦେଖ ତାପରେ। ତମର ଯାହା ବି ଇମ୍ପରୁଭ ହେବ ତାପରେ ମତେ କହିବ ତମେ ଯୋଗ କର। ଡେଲି କା ରୁଟିନରେ ତମେ ତମେ ଡେଲି ଯେମିତି ବ୍ରଶ କରୁଛ ଗାଧଉଛ। ଡେଲି କା ରୁଟିନରେ ଯୋଗ ଟାକୁ ବି ମଧ୍ୟ ଆଡ କର ହେଲା। ଆଡ କର ତାପରେ ତମେ ମତେ କହିବ।
ହଁ ମୁଁ ଯୋଗ କରୁଥିଲି କିନ୍ତୁ ଏଇ ତିନି ମାସ ହବ ମତେ ତ। ଯେମିତି ମତେ ଲାଗୁଛି ମୋ ଲାଇଫଷ୍ଟାଇଲ ପୁରା ଚେଞ୍ଜ ହେଇଯାଇଛି କାହିକିନା ଘରେ ବି କିଏ ଏତେ ବ୍ରେକ୍ କରିବା କହୁନାହାନ୍ତି କାହିଁକି ନା ମୁଁ ଆଗରୁ ଏତେ କିଛି ଖାଉନଥିଲି ହଠାତ୍ ଖାଇବା ଷ୍ଟାର୍ଟ କରିଦେଲି ମାନେ ମୁଁ ଭାବିଲି ମୁଁ ମୋଟା ଟି ହେବି ଆଉ କିନ୍ତୁ ଟିକେ ମୋଟା ଭାବିଲି ମୋର ଏଇନା ଅଶୀ କିଲୋ ହେଲିଣି ମୁଁ। ହଁ ପଚାଶ ରୁ ଅଶି କିଲୋ ମାନେ ତିନି ମାସରେ ମୁଁ ତିରିଶ କିଲୋ ବଢିଗ
ନାଇଁ ତମେ ଫାର୍ଷ୍ଟ ତ ଗୋଟେ କାମ କର ରାତିରେ ଯୋଉ ଭାତ ଖାଉ ଭାତ ଖାଇବାଟାକୁ ପ ମାନେ ଭାତ ଖାଇବାଟା ଟୋଟାଲି କ୍ଲୋଜ କରିଦିଅ ଟୋ ଟୋଟାଲି ବନ୍ଦ କରିଦିଅ ସକାଳୁ ଯୋଗ କର। ତ ତାପରେ ଯୋଉ ତମେ କହୁଛ କି ତମେ ଅଣ୍ଡା ବଏଲ ଖାଉଛ ଉଁ ପିଜା ବର୍ଗର। ଗୁପଚୁପ୍ ଏସବୁ ଖାଇବାକୁ ଛାଡ। ଏସବୁ ଖାଅନି।
କଣ କରିବି ମୁଁ ତ ଛାଡି ପାରୁନି ମତେ କିଛି ଭଲ ଲାଗୁନି।
ଉଁ ନାଇଁ ଏମିତି ହେଲେ କେମିତି ହେବ ତମେ। କଣ ଛୋଟ ପିଲା ହେଇକି ଅଛ ତମକୁ ବୁଝିବାକୁ ପଡିବ। ଏହା ତମେ ନିଜେ ତମେ ନିଜେ ଦେଖ ମୁଁ କେ ମତେ ମୁଁ ଫର୍ଟି ଫାଇଭ ରୁ। ତମେ ଦେଖ ତମେ ଆସିକି ଅସି ହେଲଣି।
ସେଇ କଥା ପା ମତେ ବି ଫିଲ୍ ହଉ କଣ କରିବି ଯେ ମୁଁ କିଛି ବୁଝି ପାରୁନି। ତମେ କେମିତି ତମର ୱେଟ ମେଣ୍ଟେନ କରୁଛ।
ହ ତ ୱେଟ ମେଣ୍ଟେନ କରୁଛି। ମୋର ମୋର ସକାଳୁ ଉଠୁଚି ବ୍ୟାୟାମ କରୁଛି। ମୁଁ ଭୋର ପାଞ୍ଚଟାରୁ ହିଁ ଉଠେ, ମୋର ଡେଲି ମାନେ ମୋର ସେଇଟା ହିଁ। ଟାଇମ ଭୋର୍ ପାଞ୍ଚଟାରୁ ଉ ଉଠି ବ୍ୟାୟାମ କରିବି ତାପରେ ମୋର ବ୍ରସ କରିକି ବ୍ରସ କରି ଖାଇବି ଖାଇବାରେ ମୁଁ ସକାଳେ ବାସି ରୁଟି ରଖିଥାଏ, ମାନେ ରାତିରେ ଯୋଉ ରୁଟି ହେଇଥାଏ ତ ତାକୁ ସକାଳେ ବାସି ରୁଟି ସହିତ ମୁଁ କ୍ଷୀର ଖାଏ ତ ତାପରେ ମନ୍ଦିର ଯାଏ ତାପରେ ମୋର ମାନେ ମୁଁ ତା ପରେ ମନ୍ଦିରରୁ ଆସିକି ପଖାଳ ଭାତ ଖାଏ। ଏମତି ସବୁ ମୋର ଏତେ ମୁଁ ବାହାର ଜିନିଷ ଟୋଟାଲି ଆଭୋଏଡ୍ କରେ। ବାହାର ଜିନିଷ ମୁଁ ଟୋଟାଲି ଖାଏନି ଘରେ ଯାହା ବନାଯାଏ ମୁଁ ସେଇ ଘର ଜିନିଷ ହିଁ ଖାଏ ତେଲ ମସଲା ଠାରୁ ଦୂରରେ ରୁହେ। ଆଉ ରାତିରେ ମୁଁ ରୁଟି ଖାଏ ଏମତି ସବୁ
ଯାହୋଉ ଭଲ ତମର ଟାଇମ୍ ଟେବୁଲ୍ ତ ବୋହୁତ ଭଲ। ତମେ ବ୍ୟାମ କରୁଚ ଯେତେ କଣ କରୁଚ ହେଲେ ମୁଁ ଜମା ଜମା ବ୍ୟାମ୍ ଆଗୁରୁ କରୁଥୁଲି ହେଲେ ହଠାତ୍ ଯୋଉ ମୁଁ ଘରେ ରହିଗଲି ଆଉ ନିଜର କେୟାର୍ ନେଲିନି ମେଣ୍ଟେନ କଲିନି ନା ଆଉ ଏବେ ଟୋଟାଲି ଇଚ୍ଛା ହୋଉନି ବ୍ୟାମ କରିବା ପାଇଁ କି ଟୋଟାଲି ଇଛା ହୋଉନି ରୁଟି କି ଏମତି ମାନେ ଇଏ କରିକି ରହିବା ପାଇଁ ମ ତ ହଳ ଖାଲି ଇଛା ହୋଉଚି ସେଇ ତେଲ ଜିନିଷ ଖାଇବା ପାଇଁ।
ତମେ ଦେଖ ତମେ ବ୍ୟାୟାମ କର ତମେ ଖାଇବାରେ ଟିକେ ଟ୍ରୋଲ୍ କରିଦିଅ ଦେଖିବ ତମେ କେତେ
ଆଉ ଜାଣିଚ ମୁଁ ଭାତ ଖାଇଲା ବେଳେ ବି କୋଲଡ୍ରିଙ୍କସ୍ ପିଉଚି।
ଦେଖୁଚ ତମେ କେ କେତେ ସେ କୋଲଡ୍ରିଙ୍କସ୍ ତମ ଦେହ ପାଇଁ କ୍ଷତ ଜାଣିଚ?
ମୁଁ କଣ କରିବି ଯେ ଏଇନା ତ ଯୋଉ ଗରମ ହୋଉଚି ତମେ ଜାଣିଥିବ ସେ ଗରମ ସକାସେ ମୁଁ ନିହାତି ଦି ଦିନରୁ କୋଲଡ୍ରିଙ୍କସ୍ ଗୋଟେ କି ଦି ଦିନରେ ସାରି ଦୋଉଚି। କରିବି କହିଲ ସାଙ୍ଗ ହେମିତି ମୋ ବୋହୁତ ମାନେ ମତେ ଯମା ଭଲ ଲାଗୁନି। ସବୁ ସାଙ୍ଗମାନେ ମତେ କୋହୁଚନ୍ତି ତୁ ପତଳା ହେଇଯା। ତା ମାନେ କଣ କହୁଚ କାଲିଠୁ ପତଳା ହବାର ରୁଟିନି ଷ୍ଟାର୍ଟ କରିବି?
ହଁ ନିହାତି ତମେ ଉଁ କଣ୍ଟିନ୍ୟୁସଲି ତମେ ପନ୍ଦର ଦିନ ମାସେ ଯାଏ କର ଦେ ଦେଖିବ ତମେ କେତେ ତମ ଦେହରେ କେତେ ପରିବର୍ତ୍ତନ ଆସିଯିବ ତାପରେ ତମେ
ତାହେଲେ ଠିକ୍ ଅଛି। ମୁଁ ତାହେଲେ କାଲି ସଖାଳୁ ମୁଁ ପୁରୁଣା ଦିନ ପରିକା ମୁଁ ପ୍ରାଟିଶ୍ କରିବି।
ଆଜି କିଛି ଶୁଣ ଟିକେ ମୋ ମମି କଣ ପାଇଁ କଲ୍ କଲେଣି ଟିକେ କଥା ହେଇଯାଏ ତମ ସହିତ କଥା ହେବି।
ହୋଉ ହେଉ ଠିକ ଅଛି ରଖୁଚି ହୋଉ ଟାଟା।
ର ମୁଁ ଯାହା କହିଲି ସେଇଟାକୁ ହିଁ ପାଳନ କରିବ ତମେ କାଲିଠାରୁ ଉଠ୍
ହଁ ନିହାତି ନିହାତି ମୁଁ କାଲିଠୁ ହି ସକାଳୁ ଉଠିକି ସବୁ କିଛି କରିବି ଠିକ ଅ
ହଁ ସେଥିରୁ ଭୁଲିବନି।
ନାଇଁ ଭୁଲିବିନି ଥାଙ୍କ୍ୟୁ।